ହାଲୋ।
ହଁ ମ୍ୟାଡାମ କଣ କରୁଚନ୍ତି?
ଏଇ ବସଚି ଆଉ କଣ କରିବି। ଏ ବସିକି ଟିକେ ଫୋନ ଟିକେ ଏ ଦେଖୁଥିଲି ଆଉ। ଏଇ ୟୁଟ୍ୟୁବ ଟିକେ ଆଉ।
ଆଉ କଣ ଖାଇଥିଲେ?
ଆଜିଇ ଆଜି ଏଇନା ସନ୍ଧ୍ୟାବେଳେ ତ ମୁଢିି ଟିକେ ଖାଇଥିଲି।
ହୁଁ।
ମୁଢି ଟିକେ ମିକ୍ସଚର ଟିକେ। ଆ ରାତିରେ ଖାଇବା ଡିନରସ ତ ଖାଇବା ହେଇନି ଆଉ।
ହଁ ରାତିରେ କଣ ପୁଣି ବନେଇବେ ଖାଇବା ପାଇଁ?
ହଁ କଣ କହିକି ଗଲେ କହିଲେ ଟିକେ ପଖାଳ କରିଦେ। ଖାଇବି। ଆଉ ପୁଅର କଣ କାଲି ଆଣିଥିଲେ ଚାଉମିନ ଫାଉମିିନ ଥୁଆ ହେଇଚି ଫ୍ରିଜ ରେ ସେ ଖାଇଦଉ। ଆଉ ମୁଁ ତ ଟିକେ ମୁଢି ଖାଇଥିଲି ଦେଖିବି କଣ ଟିକେ ଖାଇଦେବି ଆଉ ଆଡଜଷ୍ଟ କରି ଶୋଇ ପଡିବା କଥା ଆଉ।
ଆଜି ଖାଇବା ଯେମିତି ହେଲେ ଖାଇବେ ନା ଆଉ ନହେଲେ ଦେହ ଖରାପ ହବ କମ। ଖାନ୍ତୁ ହେଲେ ଖାଇବେ କାହିଁକି ନା?
ହଁ ନାଇଁ ନାଇଁ ମୁଁ ଏବେ ଜଷ୍ଟ। ମାନେ କିଛି ସମୟ ଆଗରୁ ଖାଇଲି ତ ମୁଡି ଫୁଡି ତ ଏଇ। ଇଚ୍ଛା ନାଇଁ ରାତିରେ ଟିକେ କଣ ହେଲେ ସେ ଭଜା ଭଜି ଯାହା ହବ ଟିକେ କଣ ଟିକେ ଖାଇ ଦେବି ଆଉ। ଆଉ ରାତି ଖାଇବା ଟା ବି ଆକଚୁଆଲି ମୁଁ ଟିକେ ହେଲ୍ଦି ହେଇଯାଉଛି ମୋଟା।
ଟିକେ କଣ ଖାଇଲା ମାନେ ମୋଟା। ସେଇଥିପାଇଁ ଖାଇବାକୁ ମା ଜଗିବାକୁ ପଡୁଛି ପତଳା ଲୋକ ତ ଯାହା ଖାଇଲେ ହଉନି ତାଙ୍କର କିଛି। ଆମେ ପାଣି ଟିକେ ପିଇଲେ ବି ଦେହ ଫୁଲି ଯାଉଛି।
ହଁ ବା ଯାହା ମାନେ। ମୁଁ ଏତେ ଚେଷ୍ଟା କରି କରି କରି କରି ମୋ ଦେହରେ ଟିକେ ବି ଲାଗୁନି। ହେଲେ ଲୋକମାନେ ଅଛନ୍ତି ଟିକେ ମାନେ। ଚାରି ଦିନ ଖାଇନଥିବେ ଗୋଟେ ଦିନ ଖାଇଲେ ଫୁଲି ଯାଉ।
ନାଇଁ ସତ କଥା ଆଉ।
ଏ ତମ ଥାଇରଏଡ ଅଛି ନା ଫୁଲି ଯାଉଛ ସେଥିପାଇଁକା ନହେଲେ କଣ।
ଫୁଲି ଯାଉଛି ମାନେ ମାନେ ଅନ୍ୟ ପ୍ରକାର। ମୁଁ ଦି ଦିନ ଯଦି ମୁଁ ଟିକେ ଖାଇ ଏପଟ ସେପଟ କରିବି। ମୋ ପୁଅ କହିବ ମାମା ତ ମୁଁହ ପୁରା ଦେଖା ହଉଛି କେତେ ବଡ ଦେଖିଲୁ। ସେ ମତେ ନିଜେ ଟାଣିକି ନେଇ ମୀରର୍ ଆଗରେ ଠିଆ କରିବ ଦେଖିଲୁ ମାମା କେମତି ଦେଖା ଗଲୁଣି ତୁ। ଆଉ ସତରେ ଆଉ। ତରେ ଆଜିକାଲି ଦେଖ ସମସ୍ତେ ଫିଟନେସ୍ ରେ ରହୁଛନ୍ତି ଆଗରୁ ଏତେ ନଥିଲା ଏବେ ଦେଖ ଯାହା ଘରେ ଘରେ ଦେଖ।
ସମସ୍ତେ ୱେଟ ଲସ୍ କରୁଅନ୍ତି।
ହଁ ୱେଟ ଲସ୍ ତମ ଖାଇବା ବି ପୁରା ସନ୍ତୁଳିତ ଖାଇବା। ସନ୍ତୁଳା ଫନ୍ତୁଳା ଏଇଗୁଡା ସବୁ ଖାଉଛନ୍ତି ବେଶୀ ମାନେ ଯିଏ ଭାବନ୍ତି। ଯାହାର ପଇସା ଅଧିକା ସେମାନେ ଭଲ ଖାଉଥିବେ। କିନ୍ତୁ ଆକ୍ଚୁଆଲି ଯାହାର ପଇସା ଅଧିକ ସେମାନେ ଦେଖିବ ବହୁତ କମ ବହୁତ ମ ଫଳ ସନ୍ତୁଳା ଏଇଗୁଡା ମାନେ ମୁଁ ଯେତିକି ପରୀକ୍ଷା କରିଛି ସାଲାଡ। ଆଉ ଆଉ କିଛି ଆମ୍ଭଳିଆ ଲୋକ ଯିଏ ବାହାରକୁ ଗଲା ମାନେ ଏଇଟା ଖାଇବି ସେଟା ଖାଇବି ସେଇଟା ଖାଇବି ଏଇଟା ଖାଇବି ମାନେ ଖାଇବାରେ ମାନେ କମ୍ପ୍ରମାଇଜ କରିବେନି। ଗଲୁ ମାନେ ଚାଟ୍ ଗୁପଚୁପ ତ ଥୁଆ ଆଉ ଏବେ ତ ଫାଷ୍ଟ ଫୁଡ ହେଇଗଲାଣି। ଚାଓମିିନ ଖାଅ ପକୋଡା ଖାଅ ଇଏ ଖାଅ ଆ ସେଗୁଡା। ମୋମୋ ଖାଅ ମୋ ପୁଅର ଫେବରେଟ ମୋମୋ ତାର ବହୁତ
ହୁଁ। ମୁଁ ଆଜି ମୋମୋ ଆଣିଥିଲି ମୋମୋ ଆଉ ମୋ ପିସ ନାନୀ କହିଲା ଚାଟ୍ ଖାଇବ ବୋଲି ମୁଁ ଚାଟ୍ ଆଣିଥିଲି ତା ପାଇଁକା ଆଉ ଝିଅ ବରା ତରକାରୀ କିଣିକି ଆଣିଲା। ଆସିଲା ପରେ ବାପା କହିଲେ ଚୁଡା ଭାଜିଦେ ମୁଁ ଖାଇବି ଚୁଡା ଯୋଉ ଭୁସାଙ୍ଗ ପତ୍ର ପିଆଜ ଅଦାର ପକେଇକି ଭାଜିକି ଭାଜିକି ଦେଲି ସିଏ ଖାଇଲେ ମୁ ଦିଟା ଖାଇଲି ତାପରେ ଟିକେ ଚାଟ ଖାଇଲି। ଜଷ୍ଟ ଫୋନ ନେଇକି ଯାଇଥିଲି ସାଙ୍ଗେ ସାଙ୍ଗେ ତ ଆସିଲା ପରେ ଆପଣଙ୍କୁ କଲ୍ କରିଥିଲି।
ହ ହଁ ହଁ ହଁ।
ଆଉ ଆପଣଙ୍କର ସେପଟେ ଯେମିତି ମାନେ ଯୋଉ ଖୁଦୁରୁକୁଣୀ ତ ଆଗକୁ ଆସିଛି ଖୁଦୁରୁକୁଣୀ କୁମାର ପୂର୍ଣ୍ଣିମା।
ହଁ କୁଦୁରୁକୁଣି ଟା ଆକଚୁଆଲି କଣ କି? ଆଁ ମୁଁ ଯାହା ଝିଅ ବେଳେ ଯାହା ଆମେ ମାନେ ପୂଜା ପୂଜି କରଥୁଲୁ। ଯେହେତୁ ମୋର ତ ପୁଅ ଗୋଟେ ଆଉ ସେଇଥିପାଇଁ ଆଉ ଖୁଦୁରୁକୁଣୀ ତ ହୁଏନି। ଆଉ ମୁଁ ବି ତାପରେ ଏଇଠି ଯୋଉ ଆପାର୍ଟମେଣ୍ଟ ମାନଙ୍କରେ କିଏ କା ଘରକୁ ଯିବା ଆସ
ହୁଁହୁ ହୋଉ ଆପଣ ରୁମ୍ ନେଇକି ରୁହନ୍ତି।
ହଁ ତ କେଇ କାଆ ଘରକୁ ଯିବା ଆସିବା ନାଇଁ।
ହଁ ତାପରେ ସେ ଯାହା ବି ହଉ ଆଗୁରୁ ଯାହା ହୋଉଥିଲା ପର୍ବପର୍ବାଣି ହଉ ପୂଜା ପୂଜି ହୋଉ ହୋଉଥିଲା ଦ୍ଵିତୀୟା ଓଷା ଗୋଟେ ଆଗୁରୁ ମାନେ ଉ ସବୁ ମାନେ ଘରେ ଯେତିକିଟା ଝିଅ ଥିବେ ସମସ୍ତେ କରିବେ ଆଁ।
ଆମ ବେଳେ ହୋଉଥିଲା ପରା ଆମ ବେଳେ ଧର ଆମ ଘରେ ପୂଜା ହୋଉଚି ଠାକୁର ବସଚନ୍ତି ମାନେ ମାନେ ସେ କଲୋନୀର ଯୋଉ ଝିଅ ମାନେ ବି ଥିବେ ସାତ ଆଠଟା ଝିଅ ହୋଉ କି ଯେତେ ଝିଅ ହୋଉ ଆସିକି ଆମରି ଘରେ ପୂଜା କରିବେ। କି ଆଉ କାହା ଘରେ ଧର ଆମର ଧର କି ଗୋଟେ ମୂର୍ତ୍ତିକିଆ ହେଇଗଲା କି ଛୁ ତିିକିଆ ହେଇଗଲା ଜଣଙ୍କ ଘରେ ବସିଲା ମାନେ ଆମର ସମସ୍ତେ ଯାଇକି ସେପଟେ ତାଙ୍କ ଘରେ ପୂଜା କରିବେ। ସେମିତି ନଥିଲା ଯେ ହଁ ଜଣା ଯିଏ ପୂଜା କରୁଚି ସିଏ ଏକା ଏକା କରିବ। ଆମର ସବୁ ଏମିତି ମିଶିକି କରୁଥିଲେ। କିନ୍ତୁ ଏବେକା ଟାଇମରେ ଲୋ ମା ନାହିଁ ସେଗୁଡା।
ହଁ ସିଏ କରୁନି ମୁଁ କରିବିନି କାହିଁକି ସି ମୁଁ କାଲି କରିଥିଲି ସିଏ ଆ ଆଜି କରୁ ଏମତି ସବୁ ପରେ ଏମତି ଏଲଣି ମାନେ
କିଏ କରିବାକୁ ବି ରାଜି ନୁହନ୍ତି। ଏ ଆମେ କାହିଁକି ଏତେ କଷ୍ଟ କରୁବୁ ସି ସିଏ କରୁନି ଏମତି ଆଉ
ଖୁଦୁରୁକୁଣୀ ଓଷା ବିତ କଳିଆଣି ଓଷା। କଳି ହବା କଥା ହବ ଯେମିତି ହେଲେ ହବ।
ହଁ ବା କିନ୍ତୁ ଭଲ ଲାଗେ। ମାନେ ମେଳି ହେଇ ପୂଜା କରିବା ଭୋଗ ରା ଗ ପଢିବା ବହି ପଢିବା ବହୁତ ଭଲ ଲାଗେ ଖୁଦୁରୁକୁୁଣୀ ଓଷା।
ଏବେ କଣ କହିଲ ଯୋଉ ଦ୍ଵିତୀୟ ଓଷା ଆଉ ଯୋଉ ଦାଣ୍ଡ ଯୋଉ ଓଳାନ୍ତି ଯୋଉ ଶୀ ଶୀତ ଦିନେ ଯୋଉ କଣ ପଣ୍ଡୁଓଷା କରନ୍ତିନି କି? ଯୋଉ କଣ ଅକା ମା, ସେଇ ଓଷା ପୁରା ଲୋ ପାଇଗଲାଣି ଆଉ କେଇ କରନାଆନ୍ତି ଆଉ ଯୋଉ ପୁଷୁ ରଇବାର ଦ ଏଗୁରା ସବୁ କରୁଥିଲେ, ଆଉ ଏବେ ଆଉ କେହି କରୁନାହାନ୍ତି ନର୍ମାଲ ସଂକ୍ରାନ୍ତି।
ରେ ମାନେ ମୁଁ କରୁଥିଲି ଆଗରୁ ଏବେ ତ ଛାଡି ଦେଇଚି। ମୋ ମା ଆଜି ଯାଏଁ କରୁଚନ୍ତି ପୁଷ ରବବାର। ପୁଷ ରବବାର କଥା କହୁଚ ନାଁ?
ଅଁ ପୁଷମାସ ହଁ। ହଁ ପୂଜା କରନ୍ତି ବାରଟା ବେଳେ, ତାପରେ ଯାଇକି ଚୁଡା
ହଁ ହଁ ହଁ ହଁ ଚୁଡା ଏଇ ପରଟା ଫରଟା ଏମିତି ଆମର ଖିଆଯାଏ। ନାଇଁ କ କର
ଥିବ ଯାହାହେଲେ ବି ଇଏ ଯେହେତୁ ତମ ସେପଟେ ଇଏ ମାନେ ଏ କଣ ବୋହୁତ୍ ଭିତରେ ରହିଯାଉଚି ନାଆଁ। ତ କିନ୍ତୁ ଆମର ଏପଟେ ଭୁବନେଶ୍ୱରିଆ ହେଇଗଲଣି ନା ସମସ୍ତେ, ଆଉ କେହି ମାନେ ଇଏ କରୁନାହାନ୍ତି। ଖାଲି ଯାହା ଏଇ ଖୁଦୁରୁକୁୁଣି, କଳି ଆଣି ଓଷା ଯେହେତୁ କରୁଅନ୍ତି ସମସ୍ତେ ଆଉ।
ହଁ।
ମଜା ଲାଗୁଚି। ଆମର ଖୁଦୁରୁକୁଣିରେ ମୁଁ ତ ସବୁ ପାଳିରେ ରହିପାରେନି ଯାହା ହେଲେ ବି ସବୁ ବର୍ଷ ଷ କୁ ମୋର କୋଉଠି ଡିଉଟ୍ରି କାମ କ ନ୍ତି। କୋଉ, କୋଉ କମ୍ପାନୀରେ ରହିକି, ନହେଲେ ମୋର ଟ୍ୟୁସନ୍ ଥିବ, ନଲେ କଣ ଏମତି ହେଇଥିବ ଯେ ମୁଁ ଚାରି ରବିବାର ଯାଇନି। ଲାଷ୍ଟ କୁ ଖାଲି ଯିବି। ମତେ ମାନେ ଡ୍ୟାନ୍ସ କରିବାକୁ ଭଲ ଲାଗେ। ତ ମୋ ନାଁ ଟା ଆଗ ପଡିଥିବ। ଆମର ତ ପ୍ରୋଗ୍ରାମ୍ ଏବେ ତିନି ବର୍ଷ ହେଲାଣି କରୁଛନ୍ତି। ଏ ପିଲାଙ୍କୁ ଛୋଟ ପିଲାଙ୍କୁ ଶିଖଉଛୁ ନାଚ।
କି ସେଇ ଯୋଉ ଆମର ଯ ଏଇ ଯୋଉଠି ରହୁଛୁ ତା ସାଇଟ୍ ରେ ଗାଡ କଣ ଗୋଟେ ଗାଁ ଅଛି। ତାଙ୍କର ମାନେ କଣ କଇଲ ମେଢ ଫେଢ କରି ଯେମିତି ପ୍ରଶେସନ କରନ୍ତିନି ପ୍ରଶେସନ୍ କରି ହଁ ହଁ କରିକି ଯାଉଛନ୍ତି ଆଉଛନ୍ତି। ମାନେ ସେମିତି ନାଚି ନୁଚିକି ଯିବେ ଠାକୁର ଭସ ସେଇବେ। ମାନେ ସେ କହୁଥିଲା, କହିଲା ଆମର ଭୋଜି ବି ହବ।
ହଁ ଆମର ନା ଭୋଜି କରୁଥିଲୁ। କିନ୍ତୁ ଭୋଜିରେ ଏ ଝଗଡା ମଗଡା କରିଦନ୍ତି। ମାନେ ଜଣେ ଜଣଙ୍କ ପାଇଁ ପଇସା ଦେଇଦବ, ଧର ମୁଁ ମେମ୍ବର ଅଛି ତ ମୋ ପାଇଁ ମୁଁ ପଇସା ଦେଇଛିି ଶହେ ଟଙ୍କା ଭୋଜି ପାଇଁ ନା ମୁଁ ଯିବି ଖାଇବାକୁ। ତାବୋଲି କଣ ମୋର ଚାରିଟା ଭଉଣୀ ଅଛନ୍ତି। ମୁଁ ଚାରିଟା ଭଉଣୀ କି ନେଇକି ଯିବି। ଉଁ ହଁ ଯୋଉଟା ଛୋ ଟଟା ଦି ଜଣ ଅଛନ୍ତି। ମୁଁ ଦି ଜଣଙ୍କ ପାଇଁ ଦେଇଦେଲେ ଆଉ ଦି ଜଣ ଚଳିଯିବେ, ଓଷା କରୁନାହାନ୍ତି ଯେହେତୁ। କଣ ମାନେ ଗୋଟେ ପିଲା ଦବ ଆ ଶହେ ଟଙ୍କା ଦବ ତା ପରିବାର ଆସିକି ଖାଇଲେ। ଲୋକମାନେ ସମତେ କହିବେ ନା ନାଇଁ? ସେଥିପାଇଁ ଝଗଡା ହୁଏ। ସେଥିପାଇଁ ଆମର ଭୋଜି ବନ୍ଦ ହେଇଗଲା। ଖାଲି ନାଚ ପ୍ରୋଗ୍ରାମ କରୁ, ଷ୍ଟେଜ ଫେଜ୍ ବାଡେଇକି। ଏ ମା ମାନେ ଖାଲି ଏଞ୍ଜୟ, ନାଚ ଧୁମ ଯାହା କରୁଛ କର, ଖାଇଦେଇକି ଯାଅ ନଅ ଟା ପରେ ଆରମ୍ଭ କର। ସାଢେ ଦିଟା ତିନିଟା ରାତି ହେଇଯାଉ ପଛେ ଯେତେବେଳେ ସରୁଛ ସାର୍।
ବାପା ଲୋ, ହାଁ, ହାଁ, ହାଁ, ହାଁ
ସେମିତି ନାଚୁଥିବେ ବା ପିଲା ସରିବନି। କିନ୍ତୁ ଏଇଆ ଯେହେତୁ ଏ ଟେଣ୍ଟ ବାଡେଇଥିବେ, ସିଏ ତ ଫୁଣି ଏଠୁ କାଢିକି ନେଲେ ଆଉ କୋଉଠି କରିବେ ନା ନାଇଁ। ଆମର ଲଗାତାର ମୁ ଟୋଟାଲି ମାନେ ଅଁ ତିନିଟା ଚାରିଟା ସାହି ଚାରିଟା ସାହିରେ ପାଞ୍ଚଟା ପ୍ରୋଗ୍ରାମ।
ଓହୋ ହୋ ହୋ, ଭଲ ଲାଗୁଥିବ କିନ୍ତୁ ନା?
ହଁ ହଁ।
ଆକଚୋଲି ଦେଖ ଦୁର୍ଗା ପୂଜା ହୋଉ କି ତମର ଇଏ ରଜ ଆସିଲା କି ଇଏ ଏଇ ସବୁ ପର୍ବ ଗୁଡା ଯୋଉ ଦି ତିନି ଦିନି ଧରିକି ହୁଏ ଗୋଟେ ଭଲ ଲାଗେ। ମତେ ତ ଦୁର୍ଗା ପୂଜା ଏତେ ଭଲ ଲାଗେ ମାନେ ଆ ଦୁର୍ଗା ପୂଜା ଆସିବ ମାନେ ମେଢ ବୁଲିବାକୁ ତାପରେ ତମେ ଚାରିଆଡେ ସ ଜା ସୁଜି ଏତେ ସୁନ୍ଦର ଏଇ ଏମତି ଏବେ ଦେଖ ଅନ୍ଧାର ମନ୍ଧାର ଦେଖାଯାଉଚି ସେତୋବେଳେ ରାସ୍ତା ଘାଟ ଏତେ ସୁନ୍ଦର ସଜେଇଥିବେ
ତାପରେ ନିଜ ଘରକୁ ବି ତ ସମସ୍ତେ ସଜାନ୍ତି ନା ଆଉ ଦୁର୍ଗା ପୂଜା ଆଇଲା ଧୁଆ ଧୁଇ ଟିକେ ଚିତା ପକେଇ ଦିଅ ଅ ଟିକେ ଲାଇଟ୍ ପକେଇ ଦିଅ।
ଥିବେ ଯେ ଯେତେବେଳେ ମା ପଳେଇବେ ଲାଗିବ ଶ୍ରୀହିନ ହେଇଗଲା ସହରଟା।
ହଁ ପା ମାନେ ପୁ ହଁ ସତରେ ମାନେ ରୋଡ ସାରା ବି ଦେଖ୍ ଖିବ ମାନେ ମାସେ ଥିବ ଦୁର୍ଗା ପୂଜା
ମା ଗୀତ ନାଚ ତମର ଦେଖ କୋଉଠି ମେଲୋଡି ହୋଉଥୁବ କେତେ ସୁନ୍ଦର ସୁନ୍ଦର ସଜା ହେଇଥିବ କୋଉଠି ମାନେ ମେଳନ ପଡିଲାଣି କୋଉଠି ପ୍ରୋଗ୍ରାମ ହେଲାଣି। ମାନେ ସେଇ ତିନି ଚାରି ଦିନ ମାନେ ଏତେ ସୁନ୍ଦର ଲାଗେ ତାପରେ ଯେମିତି ମାଆ ପଳେଇବେ ସତରେ ଏତେ ମତେ ତ ଭାରି କାନ୍ଦ ଲାଗେ। ମାନେ ଆସିବେ ଆସିବେ ବୋଲି ଏତେ ଖୁସି ଲାଗେ ମାଆ ଆସିବେ ଲୁଗାପଟା ହବ ପିନ୍ଧା ହବ ଗୋଟେ ଏଟା ଅନ୍ୟ ପ୍ରକାର ଖୁସି ନା ଝିଅ।
ମଜା ଲାଗେ ମୁଁ ମୋର ତ ବୋହୁତ ପ୍ରୋଗ୍ରାମ ପଡିଯାଏ ମୁଁ ଖାଲି କଟକ ଭୁବନେଶ୍ଵର ଦୌଡୁଥିବି। ମୋ ହଁ ନାଚେ ତ ହଁ ମାନେ ମୋର ସବୁ ଭ ଭଜନ ପ୍ରୋଗ୍ରାମ କରେ ମୁଁ ସବୁ।
ଓହୋ ଭଜନ ପ୍ରୋଗ୍ରାମ କର।
କଟକ ଭୁବନେଶ୍ ଶ୍ୱର ଖାଲି ଦୌଡ଼ି ଦୌଡିକା ମୋ ଦିନ ଯାଇଥିବ ପୁର ଦଶ ବାର ଦିନ ଯାଏଁ ମୋର ଖାଲି ପ୍ରୋଗ୍ରାମ ଚାଲଥିବ। କୁ ଖୁଦରୁ କୁଣି ଖୁଦରୁ କୁଣ୍ ହଁ ହଁ ସେମତି ଦିଅନ୍ତି ପେମେଣ୍ଟ୍ ଦିଅନ୍ତି।
କେତେ ପର୍ ଡେ ଦିନୁକୁ?
ମୁଁ ଗୀତ ଅନୁସାରେ ଆଣେ।
ହଁ।
ହୁଁ।
ମାନେ ଧର କେମିତି ଭଜନରେ?
ଦିଇଟା ଗୀତକୁ ପାଂଶ ଟଙ୍କା ସେଇ ଅନୁସାରେ ଯଦି ଏକ୍ସଟ୍ରା ଗୀ ତ କରି କରି ଯିବି ତ ସେଇ ଅନୁସାରେ ସେ ପଇସା ଦେବେ ଧର ତିନିଟା ଗୀ ତ ବି ଗଲେ ସିଏ ହଜାର ଟଙ୍କା ଦେବେ।
ଓହୋ ହୋ ହୋ ଏମିତି ନା।
ହଁ ଏମତି ଥାଏ କିନ୍ତୁ ଆଉ ଅଲଗା ବି ଅଛି ସୁ୍ ଟିଙ୍ଗ୍ ଫୁଟିଙ୍ଗରେ ଅଲଗା ଗଲେ ତାଙ୍କର ଅଲଗା ପେମେଣ୍ଟ୍ ଅଛି। ଆଉ ସେମତି ମୁଁ ତ ବେଶୀ କରେନି ଯେତିକି ଉଁ ଦଶମ ସରିଲା ପରେ ମୁଁ ପ୍ରୋଗ୍ରାମ କରିଥିଲି ତାପରେ ଆଉ ବନ୍ଦ ହେଇଗଲା ତାପରେ ଏବେ ଏଇ ଦି ବର୍ଷ ହେଲାଣି ଯାହା ପ୍ରୋଗ୍ରାମ କରିଥିଲି ତାପରେ ଏବେ ପୁଣି ଛାଡିଦି ଡ୍ୟୁଟି ଗଲି ବୋଲି।
ଆଚ୍ଛା ହୋଉ ହୋଉ ଯାଅ ରେଷ୍ଟ୍ ନିଅ।
ମାନେ ଡ୍ୟାନ୍ସ୍ କରିବାକୁ ମୋ ମାନେ ମୋର ସ୍ୱପ୍ନ ଥିଲା ମୁଁ ହଁ ବୋହୁତ୍ ଭଲ ଲାଗେ ଗୀତ ବାଜିବ ମାନେ ମୋର ଗୋଡ ଉଠିବ ହ ତାପରେ ମାନେ ଗୋଟେ ସ୍ୱପ୍ନ କହିବାକୁ ଗଲେ ମୋର ନାଚ ଗୋଟେ ସ୍ୱପ୍ନ। ଗୋଟେ ଡ୍ୟାନ୍ସର ହବାର ସ୍ୱପ୍ନ ଥିଲା ହେଲେ ଆଉ ମାନେ ସପୋର୍ଟ କେହି କରନ୍ତିନି ମତେ ମୋ ସାଙ୍ଗରେ କେହି ନାହାନ୍ତି କି ମାନେ ହଁ ହଁ ତୁ ଆଗକୁ ଯାଆନା ଅଛୁ ବୋଲିକା କିନ୍ତୁ ଆଉ ଅଲଗା ତାର ଗଲେ ହଁ ଅଛି ଯାଆ କିନ୍ତୁ ଏଇ ନାଚରେ ଗଲେ କେହି ବି ଇଏ କରୁନାହାନ୍ତି ତଥାପି ମୁଁ କେତେ ଜାଗାକୁ ଯାଇକି ପ୍ରାଇଜ୍ ପାଏ।
ଲୋକଙ୍କର ମାଇଣ୍ଡ୍ ସେଟ୍ ଆଜିକି ବି ଚେଞ୍ଜ୍ ହେଇନି ଦେଖ ବାହାରେ ଛୋଟ ଛୋଟ ଛୁଆଙ୍କୁ ଆଣି କେ ଏତେ ବଡ ବଡ ପ୍ଲାଟଫର୍ମ ରେ ନଚଉଚନ୍ତି, ପଇସା ଇନ୍କମ୍ କରୁଚନ୍ତି, ବାହାରକୁ ଛାଡୁଛନ୍ତି। ଆଜି ବି ଆମ ଓଡିଆ ଲୋ
ପଇସା ଆମ ଘର କଣ ହେଲା ପଇସା ମେଟର୍ ନୁହଁ, ମୋର ହଉଛି ନାଁ ରହିବା ଦରକାର, ଯାହା ହଉ ଗୋଟେ ପିଲା ଯାଇକି ଏତେ ଲେବୁଲ୍ କୁ ଯାଇକି ଡ୍ୟାନ୍ସ କରିକି ଆସିଛି କେତେ ଲୋକଙ୍କ ସହିତ ମିଶି ଚି, ଏଇଟା ମୋର ଇଏ କିନ୍ତୁ ନାଇଁ ଓଡିଶୀ ମୋତେ କୋଉଠି ଶିଖିବାକୁ ସିନା ଆମ ଘର ରେ ସିନା ସେତିକି ସପୋର୍ଟ କରିଥିଲେ ମୁଁ ଯାଇଥାନ୍ତି ଆଉ ଶିଖିଥାନ୍ତି, ଆଉ ମୋ ତେ ତ କେହି ସପୋର୍ଟ କଲେନି ନା, ଉଁ, ତ ମୁଁ ଆଉ କରିପାଇଲିନି ଆଉ। ନହେଲେ ମାନେ ଆ, ମୋ ବାପା ଯଦି ହଁ କହିଦେଇଥାନ୍ତେ ମୁଁ ଆଜି କୋଉଠି ଥାଆନ୍ତାଣି ମାନେ ଡ୍ୟାନ୍ସ କରିକି। ନାଚ ମୋର ମୁଁ ସ୍ପିଡ୍ ମାନେ ଏବେ ସାଙ୍ଗେ ସାଙ୍ଗେ ଦେଖେ ତୁ କି ଭୁଲିଯିବ, ହେଲେ ମୋର ଯୋଉ ବିଟ୍ ଟା ଦେଇଥି ବେ ମୋର ସେମତି ମନେ ଥିବ ମୋର ସହଜରେ ମୁଁ ଗୋ ଏଇ ମେ ମାନେ ପାଞ୍ଚ ମିନିଟ୍ ରେ ବି ଗୋଟେ ଗୀତ ଉଠେଇଦେବି।
ଯାହା ହଉ ଭଲ ଭଲ ଭଲ।
ଆଉ ଯାହାବି ମୁଁ ଶିଖିକି କିଛି କରେନି ଡାଇରେକ୍ଟ୍ ଯାଇକି ଷ୍ଟେଜ୍ ରେ ଇଏ କରେ। ଏମତି ତ ମାନେ ଇଏ ଖାଲି ଯାହା ସ-ଯଦି ସାଙ୍ଗରେ ସର୍ପଟ ଥିବ ଆଉ କିଛି
କରନା ଆଗକୁ ଆହୁରି ଭଲ ଅପର୍ଚୁନିଟି ସୁଯୋଗ ଆସିବ। ବେସ୍ତ ହୁଅନି।